ହା ଲୋ ହଁ କଅଁ କରୁଚ?
ଏଇଠି ବସିଚ଼
ଆଉ ଖିଆ ପିଆ ସରିଲାଣି?
ହୁଁ
କଅଁ ଖାଇଥିଲ? ଏଇ ମୁଁ ବି ଆସିଚି ଉୁ ହୁଁ।
ହଁ ଖାଇଥିଲି ବରା ତରକାରୀ।
ଆମର ଆଉ ଇଟିଲି ଡାଲମା ଆଉ ପାଖାପାଖି ଟିକେ ଆଉ ଆଉ ଆଜି ତ ନନଭେଜ ନଭେଜ୍ ଖାଅ ନା ନାଇଁ?
ହୁଁ ଖାଏ।
ଆଜି କଣ ଆଇଟମ୍?
ନା ଆଜି ଗୋଟେ ଭୋଜି ଅଛି ସେଠି ଖାଇବା ପିଇବା ଅଛି ତ ସେଥିପାଇଁ ଘରେ କିଛି ହେଇନି ଆଉ।
ଓ ଦିନରେ ନା ରାତିରେ?
ରାତିରେ ଅଛି ହେଲେ ସମସ୍ତେ ଦିନରୁ ପଳେଇଚନ୍ତି।
ଓ ହୁଁ ମ୍ୟାରେଜ ଭୋଜି ବୋଧେ?
ହୁଁ ହୁଁ
ଓହୋ ମ୍ୟାରେଜ କଥାରୁ ଗୋଟେ ମନେ ପଡିଲା। ଆରେ ମୋର ଆର ମାସରେ ମୋ ଭଉଣୀର ବାହାଘର ଅଛି ତ ଆଉ ଆମର ଗୋଟେ ମଣ୍ଡପ ଦେଖୁଛୁ ମଣ୍ଡପ ଟା ମୁଁ ପାଇଁ ମାନେ ଅଧିକା ଟଙ୍କା ଏପଟେ କହୁଛି ତମର ସେପଟେ କିଛି ଶସ୍ତାରେ ହେଇପାରିବ।
ହଁ ଆମର ତ ଏପଟେ ବହୁତ ସାରା ମଣ୍ଡପ ଅଛି। ଓ ଭଲ ରେଟ ରେ ବି ଭଲ।
ଆମେ ଖୋଜୁଚୁ ଟିକେ ଆମର ସେଇ ତିରିଶ ଚା ଚାଳିଶ ଭି ତରେ ହେଲେ ହବ କିନ୍ତୁ ଏପଟେ ଷାଠିଏ ସତୁରି କହୁଛନ୍ତି।
ହଁ ଏପଟେ ଆମର ହେଇଯିବ ତିରିଶ ଚାଳିଶରେ।
ଆଚ୍ଛା। ଆଚ୍ଛା ମାନେ ତାର ଫାସିଲିଟି କଣ କଣ ସବୁ ରହୁଚି। ଏ ସି ଫେସି ରୁମ୍ ବଗେରା ଅଛି ନା ନାଇଁ?
ହଁ ହଁ ନାଇଁ ଏ ସି ବାଲା ରୁମ ରହୁଛି ଭଲ ବି ଅଛି।
ନା ଆମର ଏ ସି ରୁମ ଟା ନା। ନେଉଛନ୍ତି ଅଲଗା ରେଟ୍ ଆଉ ନର୍ମାଲ ନେଉଛନ୍ତି ଅଲଗା ରେ ଏ ସିି ନେଲେ ତ ପୁରା ଅଶୀ ନବେ ପାଖାପାଖି। ପଳଉଛି ମଣ୍ଡପ ଚାର୍ଜ ଆଉ ନ ମନ ନେଲେ ସେ ଷାଠିଏ ସତୁରି ପଳଉଚି ତାପରେ ଆମର ରହୁଛି କଁ କହିଲ ମାନେ ଅ ମଣ୍ଡପ ଯେ ଖାଲି ମଣ୍ଡପ ଚା ସେଟା ରହୁଛି ଷାଠିଏ ସତୁରି ତାପରେ ଆଉ ଆମ ର ଯୋଉ ଡେକୋରେସନ ଚାର୍ଜ ଅଲଗା। ତମର ସେପଟେ କେମିତି କଣ ମାନେ ମଣ୍ଡପ
ଉଁ ନା ନା ଆମର ଏପଟେ ଅଲଗା। ଆମର ଏପଟେ ମାନେ ଏ ସିି ଯଦି ତମେ ନଉଚ ତାହେଲେ ଷାଠିଏ ହଜାର ଖଣ୍ଡେ ବୋଧେ ନେବ୍ ଆଉ ବାକି ନର୍ମାଲ ଟା ଟିକେ କମ୍ ଆଉ କିନ୍ତୁ ଟିକେ ରୁମ୍ ମାନେ ଦିଟା ରୁମ୍ ଅଛି। ଆଉ କେବଳ ରେଡି ହବା ପାଇଁ ଗୋଟେ ଗେଷ୍ଟ ମାନଙ୍କ ପାଇଁ ଆଉ ଗୋଟେ ରେଡି ହବା ପାଇଁ। ଏତିକି ବେଶୀ ରୁମ ନାହିଁ ଆଉ ହୁଁ ହୁଁ ବେଶୀ ମାନେ ଦି ଗୋଟେ ରୁମ୍ ଅଛି ମଣ୍ଡପ ସେମିତି ଚଳିବ ତମ ରେଞ୍ଜ ଭିତରେ ହେଇଯିବ।
ଆଚ୍ଛା ଆଉ ଆମର ଯୋଉ ଡେକୋରେସନ ହବ ଡେକୋରେସନ ଖ ଚଟା ମାନେ ମଣ୍ଡପ ଖ
ଡେକୋରେସନ ବି ସେ ମଣ୍ଡପ ବାଲା ଦେବେ ନା ତ ଅଲରେଡି ମଣ୍ଡପ ଟା ରେଡି ହେଇ କି ଅଛି ଆଉ ତମେ ଯାହା ଏକ୍ସଟ୍ରା ଆଡ କରିବା ପାଇଁ ଚାହିଁବ ସେଇଟା ତମେ ଦବ।
ଆମର ବା ସେଇ ପ୍ରୋବ୍ଲେମ ଟା ଏଇଠି ହଉଛି ମାନେ ମଣ୍ଡପ ଟା କେବଳ ଚାର୍ଜ ନେଇଯାଉଛି ସା ଠିଏ ସତୁରୀ ତାପରେ ଡେକୋରେସନ ଟା ଅଲଗା ଏମିତି ହେଲା ବେଳକୁ ଆମେ ଲକ୍ଷେ ପାଖାପାଖି ପଳଉଛି ଖାଲି ମଣ୍ଡପରେ ନା।
ହୁଁ ନାଇଁ ମ ଏତେ ଆଉ ଖର୍ଚ୍ଚ କରିହବ କି।
ହଁ
ଆଉ କେବେ ବାହାଘର ଅଛି।
ଏଇ ଆର ମାସରେ ଅଛି ଆର ମାସ ଛବିଶ ଆଡକୁ।
ଓ ଆଚ୍ଛା ଆଚ୍ଛା।
ଆଉ ସେଇ ତ ଟିକେ ପ୍ରୋବ୍ଲେମ ହୋଉଚି। ମଣ୍ଡପ ଟା ଟିକେ ଫାଇନାଲ ହେଇଗଲେ। ଆଉ
ହୁଁ।
କଣ କେମିତି ଟିକେ ହେଇଯାଆନ୍ତା। ତାପରେ ଆଇଟମ୍ ଅନୁସାରେ ଆମର ତ ମଣ୍ଡପ ବାସନ ସବୁ ମାନେ ଯୋଉ ତାଙ୍କର ଟପ୍ପ ଫପ୍ ବଗେରା ଅ ମ ସିଏ ତ ଆଇ ଟମ୍ ଅନୁସାରେ ସେମାନେ ଦେବେ। ସିଏ ବି ଚାର୍ଜ ନେବେ ନା ତାଙ୍କ ପାଇଁ ବି ଚାର୍ଜ ଅ ଛି ଅଲଗା। ସିଏ ସବୁ ଯାକ ଯଦି ଆମକୁ ଟିକେ ଷାଠିଏ ସତୁୁରୀ ଭିତରେ ମିଳିଯାଆନ୍ତା ଟିକେ ଭଲ ହୁଅନ୍ତା।
ହଁ ଏପଟେ ହେଇଯିବ ଷାଠିଏ ସତୁୁରୀ ଭିତରେ ତମେ ଆସିକି ତମ ବାପାଙ୍କ ସହିତ ଦେଖିଦିଅ।
ହୁଁ।
ଭଲ ଅଛି ଏପଟେ ଏବେ ମୋର ଗୋଟେ ପିଇସି ଝିଅର ବାହାଘର ହେଇଥିଲା। ସେ ମଣ୍ଡପରେ ଭଲ ମଣ୍ଡପଟାମ୍। ସିଏ ବୋଧେ ସେଇ ସତୁରୀ ସତୁରୀ ଅଶି ହଜାର ବୋଧେ ହେଇଥିଲା।
ଓହୋ। ହ ସେଇ ନା ନହେଲେ ଆମର ଧର ବରଯାତ୍ରୀ ଶହେ ଜଣ ଆ ସିବେ ତାଙ୍କ ପାଇଁ ବି ଟିକେ ରୁମ ବଡ ନ ହେେଲେ ବି ହବନି ନା। ଆ ଟିକେ ରେଷ୍ଟ ନେବେ ନା ନାଚି ନାଚି ଆସିଥିବେ ଟିକେ ରେଷ୍ଟ ଫେଷ୍ଟ ସେଥିପାଇଁ କି ବି ଦରକାର।
ରାତି ବାହାଘର ଯେହେତୁ ଯାହା ବି ହେଲେ ଟିକେ ରେଷ୍ଟ ପାଇଁ କିି ତ ଦର
ହଁ ତ ଟିକିେ ଆମର ଏଇ ଆମର ବି ବନ୍ଧୁ ବାନ୍ଧବ ଧର ହାଲିଆ କିଏ ହେଇ ପଢୁଚନ୍ତି ଟିକେ ଶୋଇବେ କି କଣ କରିବେ।
ହୁଁ
ଆଉ ଆଜିକାଲି ତ ଯେମିତି ଗରମ ହୋଉଚି ବିନା ଏସି ବାଲା ତ ମୂଳରୁ ନୁହୁଁ।
ହୁଁ ହୁଁ ନାଇଁ ଏଠି ବି ଆମର ଏସି ବାଲା ଅଛି।
ଉଁ
ଏବେ ତ ଟିକେ ବର୍ଷା ହୋଉଚି। ତମ ସିଆଡେ କେମିତି କଣ ପାଗ?
ନାଁ ମ ବର୍ଷା କାଇଁ ଆଜି ସକାଳୁ ତ ଏତେ ଜୋର ଗରମ ହୋଉଚି ଘରେ ପଶି ହୋଉନି ଆଉ।
ହୋଉ ତମର ତାହେଲେ ଗରମ ହୋଉଚି ନା ଆମର ଏପଟେ ଟିକେ ବର୍ଷା ହୋଉଚି।
ନାଇଁ ଆମର ଏପଟେ ପ୍ରବଳ ଗରମ ଖରା ଏ ମାଇଲେ ଏଇ ମୁଁହଁ। କଣ ହେଇଯାଉଚି ବାହାରକୁ ବାହାରି ହୋଉନି।
ଓ ଆଚ୍ଛା ଆଚ୍ଛା।
ହଁ ଏମିତି ଆଉ ସେଇ ଭଉଣୀ ବାହାଘରଟା ତ ଟିକେ ଚିନ୍ତାରେ ଅଛି ଆଉ।
ହୁଁ ଯେତେ ହେଲେ କାମ ଥିବ।
ହଁ କିଏ ଏପର୍ଯ୍ୟନ୍ତ ତ ସୁନା ଫୁନା ଜିନିଷ କିଛି କିଣା ହିଁ ହେଇନି ସୁନା ରେଟ୍ ତ ଯାହା।
ହୁଁ ହୁଁ ସେଇଟା ସୁନା ତ ବୋହୁତ ରେଟ୍ ଅଛି ଏବେ।
ହଁ ଏବେ ତ ଲକ୍ଷେ ତେତିଶ ହଜାର ଅଛି।
ତଥାପି ଏବେ ଟିକେ କମିଗଲାଣି ନହେଲେ ତ ଦି ଲକ୍ଷ କୁ ଯାଇଥିଲା।
ନାଇଁ ନାଇଁ ଲକ୍ଷେ ପଅଁଷଠିରେ ଥିଲା ଦି ଲକ୍ଷ ଯାଏ ଯାଇନି। ଲକ୍ଷେ
ସେ ଆଉ କିଛି ଦିନ ଗଲେ ସେ ମ ଦି ଲକ୍ଷକୁ ବି ପଳେଇବ।
ଏବେ ତ ଖସି ଯାଇଚି ଲକ୍ଷେ ତେତିଶ ଅଛି। ଆଁ ପଇଁତିରିଶ ଥିଲା ତେତିଶ ହେଇଯାଇଚି ତାପରେ ଦେଖାଯାଉ କଣ ହୋଉଚି ଖସୁ ଚିକି ବଢୁଛି କଣ ହଉଛି
କିଣା କିଣି କଣ କରିଦେଲନି?
ହଁ ସେ କିଣା କିିଣି ହବ ଆଉ। ସେ ଟିକେ ଏପଟ ସେପଟ ହେଇକି ଟିକେ ବ୍ୟସ୍ତ ସମସ୍ତେ ରହିଯାଉଚନ୍ତି। ଆଉ ମୁଁ ବି ଟିକେ ଘରକୁ ଯାଇପାରୁନି। ଆଉ ଘରକୁ ଗଲେ ବୁଝାସୁଝା ହେଇକି ବାପାଙ୍କ ସହିତ କଥାବାର୍ତ୍ତା ହେଇକି। କିଣାକିଣି ଟିକେ କରିବାକୁ ପଡିବ ଆଉ ନକଲେ ଆଉ କାଳେ ଯଦି ବାଇଚାନ୍ସ ବଢି ବାଢି ଯିବ ହେଠୁ ସରିଗଲା ପାଠ।
ନାଇଁମ କିଣିଦବ ଆଉ ଆଉ କଣ କମିବ କି?
ହଁ ଏ ଅନେଇଚି ଧର ତିରିଶ କି ପଚିଶ କି ଆସିବ ଧର ବାଇଚନ୍ସ।
ବାଇଚନ୍ସ ଯଦି ନ ଆସି ପୁଣି ବଢିଗଲା ପୁଣି ହଇରାଣ।
ହଁ ସେଇଟା ତ କହିହବନି। ଦେଖିବା ଆଉ କଣ ଗୋଟେ କରିବା ଆଉ ବ୍ୟବସ୍ଥା ଆଉ ନହେଲେ ବି ଆଉ ତ ଝିଅ ବାହାଘର ଯାହା ବି ହେଲେ ତ କି କିଛି ସୁନା ଜିନିଷ ଦବା ପାଇଁ ପଡିବ। ଆଉ କଣ ପୁଅ ବାହାଘର ହେଇଛି ଖାଲି ଚେନ ମୁଦି କରିକି ବସି ପଡିବ।
ନା ମ।
ଝିଅ ବାହାଘର ମାନେ ତ କିଛି ଗୋଟେ କରିବାକୁ ପଡିବ। ଦେଖିବା ଆଉ କଣ ଗୋଟେ କରିଆ ଆଉ ତମର କଣ?
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ଭଲ ଅଛନ୍ତି ସମସ୍ତେ ଏଇ ତ ବାହାଘର ପାଇଁ କି ଟେନସନ ଆଉ। ଭଲ ଆଉ କଣ ବାହାଘର ଏ ଗୋ ଗୋଟେ ଝିଅ ବାହାଘର ନ ତୁଟିବା ଯଏଁ ଟେନସନ ମୁଣ୍ଡରୁ ଯାଉନି।
ନା ସବୁ ଜିନିଷ କିଣା କିିଣି ସରିକି ପୁରା ପୁରି ସବୁ ସରିଲାଣି ନା ସେ ସବୁ କେବେ ହବ?
ଛୁଞ୍ଚି ଟୁ ସୂତା ପର୍ଯ୍ୟନ୍ତ ସବୁ ଦରକାର।
ହୁଁ।
ଆଉ ଏମିତି ଗୋଟେ ଗୋଟେ ଜିନିଷ ଫାଇବର ଜିନିଷ ସବୁ କିଣା ହେଇଯାଇଛି କପ ପ୍ଲେଟ ଏଗୁରା ସବୁ କିଣା ହେଇଯାଇଛି। ଖାଲି ଯାଏ ରସ ଜିନିଷ ଟିକେ ପିତ୍ତଳ ଜିନିଷ ଆଉ ସେଗୁରା ସାଙ୍ଗେ ସାଙ୍ଗେ କିଣା ହବ ସେଥିରେ ଟେନସନ ନାହିଁ। ଆଉ ଏଇ ଖଟ ଫଟ ଏଗୁରା ଫର୍ଣିିଚର ଜିନିଷ ସବୁ ସିଏ ସବୁ ତ ଦ ପନ୍ଦର ଦିନ ଆଗରୁ ଅର୍ଡର ଦିଆହବ ଆସିବ ତାକୁ ଆ ଆଜିକାଲି ଆଉ କି ଥୋଡିନା ବନଉଛନ୍ତି ଯାହା ହଉ ଦୋକାନ ରୁ କିଣିବ ଚାଲ।
ହଁ। ଦୋକାନରୁ ବି ଏତେ କ୍ଵାଲିଟି ଭଲ ହବନି ବରଂ ତିଆରି କରିଦେଇଥାନ୍ତ।
ଭଲ ନହେଲେ ଆଉ କଣ ବା ଆମର ତ ତିଆରି କରିବାକୁ ଜାଗା ହିଁ ନାହିଁ ଆଉ ଦୋକାନର ବନେଇ ଆମେ ନିକି ମା ହେଇକି ଗୋଟେ ଖଟେ ନିହାନ୍ତି ତିନି ଚାରି ଦିନ ଲାଗିବ ତାଙ୍କୁ ତିଆରି କରିବା ପାଇଁ। ଆମେଙ୍କ ତିନି ଚାରି ଦିନ ଯାଇକି କାମ ଧାନ୍ଧା ଛାଡିକି ସେଠି ଜଗିକି ବସିବୁ ନାଇଁ ତମେ ଶାଗୁଆାନୀ କାଠରେ କର ମାନେ କର ଆଉ ସେଠି ତ ବସି ହବନି ଆଉ ଆମେ ଶାଗୁଆନୀ କାଠର ମୂଲ୍ୟ ଦଉଥିବୁ ଦେଖିଲା ବେଳକୁ ସିଏ ଦଉ ଥିବ ଅଲଗା କୋଉ କାଠ।
ହଁ।
ଆଉ ସେଇଟା ତ ଆଉ
ତ ତାପରେ ବି ପୋଲିସ ହେଇଗଲା ପରେ ବି ତ ଆଉ ଜଣା ପଡିବନି ନା।
କିଏ ଜାଣିବ କିଏ ଜାଣିବ ଅଁ ସେଇ ତ ହଉଛି ଟେନ୍ସନ ମେନ୍‌ ଟେନ ସନ ହଉଛି ସେଇଠି ଆଉ ଏମିତି ଆଉ ଏମିତି ମୋ ବାହାଘର ଘରବେଳେ ଯେମିତି
ମଣ୍ଡପ ତ ଆଗରୁ ତମକୁ ଆଡଭାନ୍ସ ଦବାକୁ ପଡିବ ନା।
ହଁ ବା ସେଇ ବା ମାସେ ଅ
ଏବେ ତ ମାନେ ମ୍ୟାରେଜ ସବୁ ଚାଲି ସବୁଆଡେ ତ ଏବେ ମ୍ୟାରେଜ ଚାଲିଛି।
ହୁଁ ସେଇ ମା ସେଇ ସେଇ ପା। ସେଇ କଥା ପାଇଁ କି ମୁଁ ତମକୁ ଫୋନ କଲି ମୁଁ କହିଲି ଆଉ ଅଁ ମା ତମ ସେପଟେ ଯଦି ଫ୍ରିରେ ମାନେ ଶସ୍ତାରେ କିଛି ହେଇଯାଉଥିବ ଆମେ ମା ସକ ଆଗରୁ ଦେଇଦବା ଆଡଭାନ୍ସ ବୋଲିକି।
ହୁଁ ହୁଁ ଏପଟେ ଆମର ହଉଛି ତମେ ତମ ବାବାଙ୍କ ସହିତ ଆସି ବୁଝାବୁଝି କର। ବତେଇଦେବି ଦିଟା ଅଁ ସେଇଠି ଯାଇକି କି ବୁଝିବ ହେଇଯିବ।
ହଁ ଦେଖିଆ ଆଉ ମୁଁ ବାପ ବାପାଙ୍କ ସହିତ କଥାବାର୍ତ୍ତା ହୁଏ ସେଏ କାଳେ ଏପଟେ କଣ ବୁଝୁଛନ୍ତି କଣ କରୁଛନ୍ତି ଆଉ ମତେ ତ ଆଉ କହିନାହାଁନ୍ତି କି ତ ଆଉ ଆମେ ଦିଟା ବୁଝିଥିଲୁ ଆମକୁ ରେଟେ ପୋସେଇଲାନି। ଆଉ ସେ କଣ ବୁଝିଛନ୍ତି କୁହନ୍ତୁ ମତେ ଯଦି ରେଟ ହେଲା ତ ହେଲା ନହେଲେ ନାହିଁ ମୁଁ ତମକୁ କଲ୍ କରିବି ତମେ ମ ତେ କହିବ ଆଉ କହିଲେ ଆମେ ଯିବୁ ବୁଝାବୁଝି କରିଦେଇକି ଆସିବୁ ଆଉ
ହଉ ହଉ
ହେଲା।
ହଁ ହଁ।
ହଁ ହଉ।
ହଉ ତମେ ବ୍ୟସ୍ତ ଅଛ କଣ କର ଆଉ
ହଁ ହଁ ହଉ ରଖୁଛି ଆ?
ହଁ ହଁ।